କଁ କରୁଛ?
ହଁ ଏଇ ବସିଚି ଆଉ କଁ କରିବି।
ଖାଇସାଇଲଣି। ନା ଖାଇନ।
ଆଉ ତମେ କଁ କରୁଚ।
ହଁ ମୁଁ ବି ବସିଚି ଟିକେ ଆଉ ଆଜି କଁ ରୋଷେଇ।
ଖାଇସାଇଲଣି।
ନାଇଁ ବା ଖାଇବା ତ ଆଉ ଆଉ ତମେ ଖାଇସାଇଲଣି।
ଅହଁ ମୁଁ ଖାଇ
ନା ଖାଇନ।
ହଁ ଖାଇସାଇଲିଣୀ ନା।
ତମ ଆଡ଼େ ଆଉ କଣ କେନ୍ତି ବର୍ଷା ବର୍ଷା ଅଛି ନା ନାଇଁ।
ହଁ ବର୍ଷା ତ ଛାଡୁନି ହୋଉଚି ସ୍ନାନପୂର୍ଣ୍ଣିମା ଦିନଠୁ। ବର୍ଷା ଲାଗୁଚି ଯେ ଲାଗୁଚି ହୋଉନି।
ହଁ ପା ଆମ ଆଡେ ବି ପ୍ରବଳ ବର୍ଷା। ଘରୁ ତ ବାହାରି ହୋଉନି ଆଉ କଁ କରିବା।
ହଁ ଭାରି ବିରକ୍ତ ଲାଗିଲାଣି ଏ ଲୁଗାପଟା ଗୁଡା କିଛି ଶୁଖୁନି।
ହଁ ବା କିଛି ଶୁକୁନି ପୁଣି ଗନ୍ଧ ହୋଉଚି ପ୍ରବଳ ଲୁଗାପଟା ଗୁରା।
ହଁ।
ସେୟାବା, ଆଉ କଣ ରୋଷେଇ କଣ କେମିତି ଖାଇନି ଖାଇବି ତ ଆଉ ଟିକେ ପରେ ଖାଇବି ଆଉ।
ଓହୋ କଣ ରୋଷେଇ କରୁଥିଲ ଆଜି?
ଏଇନେ ପାସ୍ତା ମାନେ କରିକି ଥୋଇଦେଇକି ଦେଇକି ଆସିଚି ଖାଇଵି ଆଉ ଟିକିଏ ପରେ ଆଉ। ଆଉ ତମେ କଣ ଖାଇଚ?
ହଁ ତାକୁ ମିକ୍ସ ମିକ୍ସ କରି କରିଚ ନା କଣ?
ହଁ ହଁ।
ଓହୋ।
ହଁ ମାନେ ଏରା ଅଧିକ ଲେଟ୍ ହବ କଣ କଲ ସିଝାସଝି କରିକି କଲା ବସିକି। ସେଇଥିପାଇଁ ପିଆଜ ବିଲାତି ଆଗ ପକେଇ ଦେଇକି ଏକାଥରେ ପାସ୍ତା ଟିକେ ସମୟ ପକେଇ ଦେଇେକି ଗରମ ପାଣି ଟିକେଏ ସମୟ ରଖିଦେଇକି ତାପରେ ହଁ ଖାଲି ଘାଣ୍ଟା ଘୁଣ୍ଟି କଲା ଖାଇଲ ଆଉ।
ଖାଇଲ ଆଉ ହ ସେଗୁଡା ଏତେ ଖାଅନି ଦେହ ପାଇଁ ଭଲ ନୁହଁ ସେଗୁଡା।
ହଁ ବା ହେଲେ କଣ କରା କିଛି ତ ଆଜି ପୁଣି ସକାଳ ଠୁ ରାତିକି ଟିକେଏ ଆଡେ ଫିଷ୍ଟ ଅଛି ତ ହେଇଥି ପାଇଁ ଇଁତି ଆଉ ପାଗ କରିବା।
ଟିକେ ଆଜି ଭୋଜି ଅଛି ନା ତମର?
ହଁ ପା ଭୋଜି। ଭୋଜି ଅଛି ଯୋଉଁ ସେଇଥିପାଇଁ ଦିନବେଳେ ମାଛ ଟିକେ ଖାଇଦେବା ଆଉ ମାଛ ମସଲା।
ଓଁହଁ ମାଛ ମସଲା ଏଇଟା କେମିତି କର କହିଲ?
ଏଟା ଯୋଉ କଣ କଲ ତମେ ଯେମିତି ବି ତମ ଇଚ୍ଛା କରିପାରିବ। ଧର ଯଦି ବି କଞ୍ଚା ମାଛରେ ଯଦି ମସଲା ଯଦି ସୋରିଷ ଫୋଷ ଗୋଳେଇକି ଯଦି ମାନେ ଗୋଳେଇ ଗୋଳେଇକି ଯଦି ଗୋଟିଏ ଗୋଟିଏ କରିକି ଭାଜିପାରିବ ଅଳ୍ପ ଜାଳରେ। ନହେଲେ ନାହିଁ ଏକାଥରେ ମାଛ ଭାଜିକି ମସଲା ଦେଇପାରିବ ଆଉ। ସେଇଟା ତମ ଉପରେ ନିର
କୁ ଭାଜି ସାରିକି ମସଲା କଣ ମସଲା ଦିଆଯିବ?
ହୁଁ। ଏଇଟା ତୁମ ଉପରେ ନିର୍ଭର କରେ ଆଉ ତୁମ ଯୋଉ ଟାଇପ୍ କରିପାଇଲ ଆଉ।
ଓହୋ ତଥାପି ତମକୁ କୋଉଟା ଭଲ ଲାଗେ?
ମୋତେ କିନ୍ତୁ ଏଇ ଏଇଟା ମୁଁ ଯେଉଁଟା କିନ୍ତୁ କଣ କହିଲ ଗୋଟି ଗୋଟି ଯେଉଁଟା ମସଲା ଦେଇ ଭାଜିବନି ଅଳ୍ପ ଜାଳରେ ସେଇଟା ହଁ ମୋତେ ଭଲ ଲାଗେ। ସେଇଟା ଟିକେ ବେଶୀ ଭଲ ଲାଗେ କଞ୍ଚା କଞ୍ଚା ଟିକେ ଥିବ। ଏଇ ସୋରିଷ ଟିକେ ସୋରିଷ ଜିରା। ପିଆଜ ତାପରେ କଣ କିଲ ଲୁଣ ହଳଦୀ ଲ ଲଙ୍କାଗୁଣ୍ଡ ମ୍ୟାଗି ମସଲା ଟିକେ। ସବୁ ଗୋଳା ଗୋଳି ହେବ ଟିକେ ଟାଇମରେ ରଖିକି ମାନେ ତେଲ ବି ଭରେ ଟିକେ ଗୋଳେଇିବା। ଟିକେ ଟାଇମ ରଖିଦକି ତାପରେ ପକେ ବାକି ବେଶୀ ଜୋରେ ଜାଳ ଦେଲେ ପୋଡିଯିବ ସେଥିପାଇଁ ଅଳ୍ପ ଜାଳରେ କରିବା।
କରିବା କଥା ହଁ ହଁ।
ହଁ। ସେଇୟଆ ପା ଆଉ ତମେ କଣ କେମତି ଜାଣିଚ ତମେ କଣ କେମିତି ଭଲ ଲାଗେ ତମକୁ? ମାଛ
ହଁ ମୁଁ ମାଛ ସେମିତି ମସଲା ତ ଇ କରେ ତମେ ବାକି କହିଲ ପିଆଜ ରସୁଣ ଅଦା ମୁଁ ସେଗୁଡା ସବୁ ଏତେ ଦିଏନି ଖାଲି ସୋରିଷ ରସୁଣ ଶୁଖିଲା ଲଙ୍କା ବାଟିକି ଆ ସେଇଟା କଞ୍ଚା ମାଛରେ ଗୋଳେଇକି ଲୁଣ ହଳଦୀ ଲଙ୍କାଗୁଣ୍ଡ ଗୋଳେଇକି ତା ସହିତ ତାୱରେ ଭାଜେ ଅଳ୍ପ ସେମିତି ଆଞ୍ଚ କରିକି। ତାୱାରେ ଦିଟା ଚାରିଟା ଲେଖା ପକେଇକି ଭାଜିଲେ ସେଇଟା ଗରମ ଗରମ ହଁ ସେଇଟା ଗରମ ଗରମ ପଖାଳରେ ଖାଇବାକୁ ଭଲ ଲାଗେ।
ହଁ।
ହଁ ସେ ମାଛଟା ଥଣ୍ଡା ହେଲେ ଏତେ ଭଲ ଲାଗେନି।
ହଁ ପା ମାଛ ଭଜାଟା ଆକଚ୍ୟୁଲ ରେ ଗରମ ଗରମଟା ହିଁ ଭଲ ଲାଗେ।
ହଁ ଗରମ ଗରମ ଭଲ ଲାଗେ। ହଁ ଆଉ ଗୋଟେ ଅଛି ମାଛ କାଲିଆ।
ହେଆ କା କଣ କେମିତି ହୁଏ।
ସେଇଟା ସେମିତି ମାଛତ ଆଗ ଲୁଣ ହଳଦୀ ଗୋଳେଇକି ତା ତାକୁ ମାଛ ଟାକୁ ଭାଜିଦବ ଭାଜିବ କଣ ମାନେ ଟିକେ ଛାଣିଲା ଭଳିଆ ଟିକେ ଅଧିକ ତେଲ ଦେଇକି କରିଦବ। ତାପରେ ହେଥିରେ କାଜୁ ଟିକେ ପଡେ ପି ପିଆଜ ଅ ଯୋଉ ଟିକେ ପିଆଜ ଟାକୁ ତେଲରେ ଭାଜି ଦେଇକି। ତାକୁ କାଢି ଦେଇେଇକି କାଜୁ ଟା ଟିକେ ଭାଜି ଦେଇକି ତା କୁ ମୁଁ କଣ କହିଲ ଗ୍ରାଇଣ୍ଡିଙ୍ଗ କରିଦେବ।
ଅ ହ।
କରିଦେଇକି ହଁ ହଁ ଅଦା ରସୁଣ ମସଲା ଦେଇକି ସେଇଟା କଲେ ବଢିଆ ଲାଗେ। ତା ଟେଷ୍ଟ ଟା ଟିକେ ଅଲଗା ଆସେ ଆଉ।
ଏଇ ଯୋଉ କଞ୍ଚା ମାଛ ଏଇଟା କହୁଚ ନା ଏଇଟା ଯୋଉ ଆଉ ଗୋଟେ କଣ କେମିତି ମାନେ ଛାଣିକି କରିବ।
ହଁ ଏଇଟା ଛାଣିକି କରିବ ନା ମାଛ ଟାକୁ ଛାଣିକି କରିବ କଞ୍ଚା ମାଛରେ ଭଲ ଲାଗିବନି। କଞ୍ଚା ମାଛଟା କରନ୍ତି ଯୋଉ ଇଲିଶି ମାଛ କରନ୍ତି ଇଁ କଞ୍ଚା ମା ମାଛରେ ଝୋଳ କରନ୍ତି ଇଲିଶିଟା ବଢିଆ ଲାଗେ।
ହୁଁ। କିନ୍ତୁ କଞ୍ଚା ମାଛଟା ମୋତେ ମାନେ କେମିତି କହିଲ ଗୋଟେ ଘୃଣା ଲାଗେ।
ହଁ ମତେ ବି ମାନେ ସମସ୍ତେ କୁହନ୍ତି କଞ୍ଚା ମାଛ ଇଲିଶି ମାଛ କଲେ ଭଲ ଲାଗେ ଭଲ ଲାଗେ। ମୁଁ କେବେ ଖାଇନି କଞ୍ଚା ମାଛ ଝୋଳ ମତେ କରିବାକୁ ବି କେହି କେବେ ଇଚ୍ଛା ନାହିଁ।
ହଁ ମତେ କିନ୍ତୁ ବୋହୁତ ଘୃଣା ଲାଗେ ହେରା ମାନେ ଦେଖିବାକୁ ବୋପା ମାଁ
ହଁ ସେ କଣ ଲାଗିବ ମାନେ ବେଶୀ ଆଇଁଷିଆ ଆଇଁଷିଆ ତାର ଗନ୍ଧଟା ଆସିବ ଖାଇ ହବନି। କିନ୍ତୁ କୁହନ୍ତି ଇଲିଶି ମାଛଟା କ ଞ୍ଚା କଲେ ଭଲ ଲାଗେ ଅନ୍ୟ କେଉଁ ମାଛ ନୁହଁ।
ହେଇପା ହେଟା କିନ୍ତୁ କରିଦେଲେ ବି ହଁ।
ହଁ କଞ୍ଚା କରନ୍ତି ତାକୁ କଣ କହିଲ ଲୁଣ ହଳଦୀ ଗୋଳେଇ ଦେଇକି ରଖିଦେବେ।
ହୁଁ।
ତାପରେ ସେମିତ ତ ଡାଇରେକ୍ଟ ତ ସବୁ ଦେଇଦିଅନ୍ତି କଢେଇରେ ଆଉ। ହଁ ସେ ଯୋଉ କଞ୍ଚା ସୋରି ହଁ ସୋରିଷ ହେଥିରେ ଧଳା ସୋରିଷ କଳା ସୋରିଷ ଦିଇଟା ଯାକ ବସ ବଟା ହୁଏ।
ଓ ଓ ହ। ହଁ ଏଇଟା ଯୋଉ ମାନେ କଣ କହିଲ ଆମେ ବି କରିଥିଲୁ ଯେ ଏରା ଯୋଉ ବେକାରିଆ ଟେଷ୍ଟ ପୁଣି ଯୋଉ ଗନ୍ଧ ମରୁନି ଆଇଁଷ ଗନ୍ଧଟା ରହୁଚି ମାନେ ପୁରା ଅବାଗିଆ ଲାଗୁଚି।
କରିଥିଲ।
ସେଇପା ହଁ ସେଇଟା କେମିତି କହିଲ ଏ ଯୋଉଁ କଣ କହିଲ ଯୋଉଁ ପ୍ରେସର କୁକରରେ ସେଇଟାରେ ଯୋଉ ମସଲା କହିକି ଏକାଥରେ କଞ୍ଚା ମାଛ ଛାଡ଼ିବେ ଧୁଆଧୁହି କରିକି ହେଥିରେ ଇଏ କରିବେ ନହେଲେ ସିଝାଇକି ବି ଲଲିପପ୍ ଟାଇପ୍ରେ ବି କରିଦେଲେ ବଢ଼ିଆ ଟେଷ୍ଟ ଆଁ
ୟୁଟ୍ୟୁବ ରୁ ଦେଖିକି କରିଥିଲ ବୋଧେ ଅହ
ଏତେ ବେକାର ଲାଗିଲା ମାନେ ଟୋଟାଲି ଘୃଣା ଲାଗିଲା ଖାଇବା ପାଇଁ ତାପରେ କ ଣ କହିଲ ଏଇ ଯେଉଁ ହଁ ତାପରେ ମାଛ କଟଲେଟ୍ ଯେଉଁଟା ଗୋଟେ ହୁଏନି
ହଁ
କିନ୍ତୁ ବଢ଼ିଆ ଟେଷ୍ଟ ସେଇଟା ଆମର କେତେଥର ହେଲାଣି ହେଟା ଯୋଉ କଣ କହିଲ ମାଛଟାକୁ ଆଗ ସିଝେଇଦବ ମାନେ ପେଟି ପିସ ଗୁଡ଼ା ନର୍ମାଲି ପିସ୍ ବି ତମେ ସିଝେଇ ପାରିବ କିନ୍ତୁ କଣ୍ଟା ଯେମିତି ଗୋଟିଏ ବି ରହିବନି ମାନେ ସିଝେଇକି ବାହାର କରିଦବ ତାପରେ କଣ୍ଟା ଗୋଟିଏ ବି ରହିବନି ସେଇଟାକୁ ଇଏ କରିଦେବ ହେଲା କିି ମାନେ ଗୁ ଭାଗ ଭାଗ କରିଦେବ ବାହାର କରିଦେବ ଯେମିତି କଣ୍ଟା ଗୋଟେ ବି ରହିବନି ତାପରେ କଣ କଲ ସେଇଟା ମସଲା ଯେକୌଣସି ବି ତା ମସଲା ଦେଇପାରିବ ପିଆଜ ଅଦା ରସୁଣ ବି ଟିକିଏ ନେଉ ଯଦି ବି ହେବ ବ ଦେଇପାରିବ ନହେଲେ ନାହିଁ କଣ କହିଲ ଯେଉଁ ଲୁଣ ହଳଦୀ ଲଙ୍କାଗୁଡା ଏତି ଆମର ଯେମିତି ମସଲା ସବୁଥିରେ ପକଉଛେ ସେମିତି ରେ ଦେଇକିନି ମୁଁ ଗୋଲେଇ ଗୋଲେଇ କରିକି ତାପରେ ସୁଜିରେ ଇଏ କରିବ ନହେଲେ ନାଇ କଣ କଲ। ତାପରେ ମକା ଗୋଟେ ମିଳୁନି ମାର୍କେଟରେ
ହଁ ହଁ ହଁ ଏ ଯୋଉ କଣ ହଁ ହଁ
ହଁ ସେଇରାକୁ ନହେଲେ ଗୁଣ୍ଡ କରିକି ସେଇ ତା ଦେହରେ ଗୋଳେଇକି ଛାଣିଦେବା ଆଉ ଅଳ୍ପ ଜାଳରେ ବାକି ଛାଣିବ ଆଉ ନହେଲେ ସେମିତି ନ କରିକି ବି ଯଦି ପେଟି ପେସେକୁରା ପୁରା ଛୋଟ ଛୋଟ କରିକି କାଟି କାଟି କାଟିକି ଯଦି ବି ସେଥିରେ ଗୋଳେଇକି ଛାଣିଦେବ ବି ସେଇଟା ବି ହେଇଯିବ
ଓହୋ ହଁ ଛୋଟ ଛୋଟ କଲେ ତ ଛାଆ ହେଇଗଲେ ବି ଡାଇରେକ୍ଟ ଭଲ ଲାଗିବ
ହଁ ଡାଇରେକ୍ଟ ହେଇଯିବ ଏଟା ଆଉ ଏତେ ବି ହିଜିଡିଆ କାମ ହବାକୁ ପଡିବନି ସତ ନୁହଁ ଏମିତି ଏଟାକୁୁ ଇଏ କରସ ତେ କର ଏଇଟା ବହୁତ ମାନେ କାମ ରହିଯାଉଛି ସି ଯାଇକି କାଢ଼ ଏଇଟା କର ସେଇଟା କର ତାପଖେ ସେଟା କରିବା ଚାଁ ଏଇଟା ଏମିତି ପିସ୍ ପିସ୍ କରିକି କାଟି ଦେଇକି ଏକାଥରେ କଞ୍ଚା କଞ୍ଚା ଥିବ କାଟି ଦେଇକି ମସଲା ମୁସି। ଲିଏକାଥରେ ଗୋଳେଇ ଗୁଳା ଦେଇକି ତାପରେ କଣ କରିବା କହିଲ ଯଉ ଏକାଥରେ ଇଏ କରିକି ଛାଣିଦବା ଆଉ ନାଇ କି ହଁ ଏମିତି କିନ୍ତୁ ବେଶୀ ବି ଟେ ଲାଗେ ତମେ ଯିଏ ଯେମିତି ବି କରିପାରିବ ହଁ ଝିଝଟିଆ କାମ ୟୁରା ବା ବହୁତ ସେଇଆ ତା ଅପେକ୍ଷା ସିମ୍ପଲି ଭାଜି ଦିଅ ଖାଇଦିଅ ସଇ ଲା କିନ୍ତୁ ତ ପାଟିକୁ ଯେତେବେଳେ ଭଲ ଲାଗିଲା ନହି କି
ସବୁଠାରୁ ଭଲ କଣ କହିଲ ମାଛକୁ ଲୁଣ ହ ଦି ଦେଇକି ଗୋଳେଇ ଦେଇକି ତାକୁ ସୋରିଷ ତେଲରେ ଟିକେ ଛାଣିଦବ ଛାଣି ଦେଇ ଗରମ ଗରମ ପ ଖାଳ ନେଇ ଆଣିବ କଞ୍ଚାଲଙ୍କା ରସୁଣ ଟିକେ ଛେଚି ଦେଇକି ପାଖରେ ରଖିବ ଲୁଣ ଦେଇକି ଚକଟି ଦବ ଓ ବାସ୍ ହଁ ଖାଇଦବା ଶୋଇପଡିବ କି କିଛି ଦରକାର ନାହିଁ ଆଉ
ଗୋଟିଏ ପ୍ରକାର ଖାଇକି ବି ପାଟି ବି ଅବାକଆ ଲାଗିଲେ ଆଉ କ କରିବା ଅଲଗା ଅଲଗା ଟିକେ କରିବାକୁ ପଡ଼ୁଛି ଆଉ।
ଅଲଗା ଅଲଗା ହଁ, ହଁ, ହଁ ଆ ସବୁବେଳେ ବି ଗୋଟେ ପ୍ରକାର ଖାଇଲେ ଭଲ ଲାଗେନି ଖାଇବାକୁ ସବୁବେଳେ ସେଆକୁ ସେଆକୁ କଣ ଖାଇବ।
ହଁ ଆଉ ପ୍ରାୟତଃ ଏବେ ମାଛ ହେଇ ହେଇରା ଗୋଟେ ଭଲ ଲାଗୁନି।
ହଁ ମାଛର ଏବେ ନୂଆ ନୂଆ ରେସିପି ଦେଖ ଯେ ନୂଆ ନୂଆ ଆଇଟମ ସବୁ କରିବ
ଏଇଆ ବା। କିନ୍ତୁ ଚିକେନ ବିକେନ ଗୁରା ବା ଭଲ ନୁହେଁ।
ହଁ ଚିକେନ ଟା ଦେହ ପାଇଁ ଭଲ ନୁହଁ ଜମା।
ହଁ ଯେତିକି କିନ୍ତୁ ଚିକେନ ମଟନ ଖାଇବାକୁ ଇଛା ହଉଛି ସେତିକି ମାଛଟା ଇଚ୍ଛା ହଉନି। ହେଲେ କଣ କରିବା ଡେଲି ଡେଲି ତ ଆଉଛି ଆଉ କଣ କରିବା?
ଆଉ କଣ କରିବ ହଁ ହଁ। ତମେ ଚେ ଯୋଉ ଅଣ୍ଡାରେ ଅଣ୍ଡା ଚପ୍ କରିକି ଘରେ ଖାଉନ।
ହୁଁ ଅଣ୍ଡା ଚପ୍ ଗୋଟା ବି ଆଜି ଭଲ ଲାଗୁନି ଟିକେ ଚିକେନ ଏବେ ଭାବୁଛି କଣ କହିଲ ଯେଉଁ କେନ୍ ଚିକେନ ବଲ୍ ଗୋଡ଼େ ହୁଏନି? ଚିକେନ ଗୁରାକୁ ଗ୍ରାଇଣ୍ଡିଙ୍ଗ କରିକି ଗୋଟେ ବଲ୍ ଟାଇପ୍ର କରାହୁଏନି ଭାବୁଛି ଏବେ ଟିକେ ଏବେ ଏବେ ଗୋଟେ କରିବି ଏଇ ଟାଇପ୍ର ଆଉ। ହୁଁ ହଁ ବା
କିନ୍ତୁ କିଏ ସେଗୁଡା କରିବ ବବାର ମୁଁ ତ ଚିକେନ ଖାଏନି ଟୋଟାଲ
ହଁ। ଅ।
ତ ସବୁ ପ୍ରକାର ଭେରାଇଟି କିନ୍ତୁ ଚିକେନରେ ହିଁ ହେଇପାରିବ।
ହୁଁ ଏ ହଁ। ମଟନରେ ବି ଚିଲି ମଟନ୍ ବି ହେଇପାରିବ। ମଟନରେ ବି କେତେ ପ୍ରକାର ହେଇପାରିବ। ଏବେ ଟିକେ ବିରିୟାନୀ ନହେଲେ ନାହିଁ
ମଟନରେ ହେଇ ମଟନରେ ଯୋଉ ଚିଲି ମଟନ ହଉଛି କୋଉଠି?
ଚିଲି ମଟନ୍ ଟା ଚିଲ୍ ମାନେ ସିଝେଇ ଦେଇକି ମ୍ ମଟନ ଟାକୁ ବି ତମେ କରିପାରିବ। ମଟନଟା ଟିକେ ସିଝେଇଦେବ ତାପରେ କର୍ନଫ୍ଲାଉଡର୍ ରେ ଗୋଳେଇ ଗୁଳାକି ତମେ ନି ନିଜ ଇଏ ରେ ତମେ କରିପାରିଵ ଏଇ ଚିକେନ ଲ ଇଏଟା ଯେମିତି ହୁଏ ଏଟାବି ସେମିତି ହବ। କିଛି ସେମିତି ଫରକ ନାହିଁ। ହେଇଆ ପା ତାପରେ ଚିକ୍ କେନ୍ତି ବ ରହିଲା ବଲ୍ଟା ସେଇଟା ଯୋଉ ଗ୍ରାଇଣ୍ଡିଙ୍ଗ କରିକି କଞ୍ଚା କଞ୍ଚା ଇଏରେ ସବୁ ଗୋଳେଇ ଗୁଳାକି କରିବ ବାକି ତମେ ମ ମଝିରେ ଯଦି ରାଉଣ୍ଡର ଯେଉଁ ଗୋଲେଇକ ଯଦି ମଝିରେ ଚିଜ୍ ରଖିବାକୁ ଚାହିଁବ ତ ଚିଜ ଟା ରଖିବ ନହେଲେ ନାଇ ତମ ଇଚ୍ଛା ଆଉ ଉପରେ ତୁମେ ନିର୍ଭର କରେ ଆଉ ନହେଲେ ରଖିବନି ଆଉ। ଏମିତି
ଅହଁ।
କିନ୍ତୁ ସହଜ ମାନେ କିନ୍ତୁ କଣ କହୀଲ ହିଞ୍ଜିଡ଼ିଆ କାମଗୁରା।
ସେଇଟା କଣ କହିଲ ସମସ୍ତେ ଘରେ ଯଦି ଖାଉଥିବେ ଧର ସମସ୍ତେ ଦି ଜଣ ମିଶିଗଲେ କରିି କରି ଦେଲେ ଖାଇଦେଲେ ଭଲ ଗୋଟେ ପ୍ରକାର ହଁ ଗୋଟେ ପ୍ରକାର ଆଇଟମ କରିଦବ ସମସ୍ତେ ଖାଇଦେବେ ଭଲ ଲାଗିବ। ଆଉ ଯଦି ନ ଖାଇବେ ଜଣେ ବି କିଏ ତାଙ୍କ ଭିତରୁ ଆଁ ସିଏ ଗୋଟେ କେଁ ରହିବ ପୁଣି ଏଗୁଡା କର ପୁଣି ତା ପାଇଁ କଣ କର ପୋଛା ପୋଛି କରିକି ଏ ବେକାରିଆ ଲାଗିବ ଇଚ୍ଛା ହବନି ଖାଇବାକୁ। ସେ ଯୋଉ ବେଶୀ ପୋଛା ଛା ଧୁଆ ଯୋଗୁରୁ ଆଉ ଇଚ୍ଛା ହବନି ଖାଇବାକୁ।
ସେଇଟା ପା ଭାରି କଷ୍ଟ ଖାଇସାରିଲା ହେଇଟା ତ କଲେ ହଜମ ହେଇଯାଉଛି ଆଉ।
ହଁ ହଁ ଖାଇସାରିକି ସେଗୁଡା ସବୁ ଧୁଆ ଧୁଇ କଲାବେଳକୁ ତୁ ଯାହା ଖାଇ ଥିବୁ ହଜମ ହେଇଯାଇଥିବ ସେତେବେଳକୁ ଭାବୁଥିବ ମଣିଷ କାହିଁକି ଖାଉଥିଲି କେ